ହ୍ୟାଲୋ!
ହଁ,।
ମୋ ଭଏସ ସୁଭୁଛି ତ?
ହଁ, ହଁ, ଠିକ ଠାକ୍ ସୁଭୁ।
ହୁଁ, ହୁଁ। ଆଉ, ଆ ମୁଁ କହୁଥିଲି ହୁଁ, ତମ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ଅଛନ୍ତି, ବାପା, ମାମା, ଆଉ ମୋର ଭାଇ ବଡ ଭାଇ।
କିଏ ଦାଦା, ଖୁଡି ଏମାନେ କେହି ନାହାନ୍ତି?
ହଁ, ଅଛନ୍ତି ଯେ, ହେଲେ ଆମେ ଅଲଗା।
ଓହୋ! ଆଉ ତାହେଲେ ପିଇସି କେତେଜଣ ନା ନାହାନ୍ତି?
ହଁ, ପିଇସି ଅଛନ୍ତି। ଦି ଜଣ ପିଇସି। ମୋ ବାପା ଆଉ ଦାଦା ଦି ଭାଇ, ଆଉ ମୋର ଦିଇ ଜଣ ପିଇସି।
ଓହୋ! ହୁଁ। ମୋର ହଉଛନ୍ତି, ମୋ ବାବା ଚାରି ଭାଇ ପିଇସି କିଏ ନାହାନ୍ତି।
ଅହ, ଚାରି ଭାଇ ଓ ଆଉ ମାମୁଁ ଘରେ କିଏ ସବୁ ଅଛନ୍ତି?
ମାମୁଁ ଘରେ?
ହଁ।
ମାମୁଁ ଘରେ ନା କଣ?
ହଁ।
ମାମୁଁ ଘରେ, ମୋ ମାମୁଁ, ମାଇଁ ଆଉ ତାଙ୍କ ପିଲା ସବୁ ହଷ୍ଟେ ହଷ୍ଟେଲ ରେ ରହୁଛନ୍ତି ଆଉ ମୋ ଆଈ
ଓହୋ!
ହୁଁ, ଆଉ ମୋ ସାନ ମାମୁଁ ନାଁ ମୋ ଅଜା ମୋ ମମି ବାହା ହେଇନଥିଲେ ମୋ ଅଜା ମରିଯାଇଛନ୍ତି। ଆଉ ମୋ ସାନ ମାମୁଁ ଆଉ ମାଇଁ ତାଙ୍କର ଗୋଟେ ଛୋଟ ପୁଅ ସିଏ ପଞ୍ଜାବରେ ରହନ୍ତି।
ଓହୋ!
ହୁଁ। ଆଉ?
ହଁ।
ଆଉ ହଁ ତ ମୁଁ ଆ ତମକୁ ଭେଜ୍‌ ନା ନନ୍‌ ଭେଜ୍‌ କଣ ତମକୁ ବେଶୀ ପସନ୍ଦ?
ମତେ ଏମିତି କିଛି ନାହିଁ ଯାହା ମିଳିଯାଏ ଖାଇଦିଏ। ମଝିରେ ମୁଁ ଦି ବର୍ଷ କି ତିନି ବର୍ଷ ପାଇଁ ଭେଜିଟେରିୟନ ଥିଲି। ସେତିକବେଳେ ଆମ ଘରେ ମତେ କହିଥିଲେ କି ଯଦି ଭେଜିଟେରିଆନ ହବୁ ତେବେ ସବୁ ଯାକ ପରିବା ଯାହା ନ ଖାଉ ସବୁ ଖାଇବୁ। ତେ ଏମିତି ଦି ବର୍ଷ ପାଇଁ ଯିବି ତା ପରେ ଏମିତି ହଷ୍
ଓହୋ ହୁଁ। ଆଉ ନନ୍ ଭେଜ ରେ ସବୁଠୁ ଭଲ କଉଟା ଲାଗେ?
ମତେ ସେମିତି କିଛି ଭଲ ହେଇନି ମୁଁ ମାନେ ଇଚ୍ଛା ହୁଏନି ବା ସେମିତି ହିଁ। ପ୍ରୋଟିନ୍ ଚକରେ ହିଁ ନୁହେଁ। ସେ ଚିକେନ ହିଁ ଟିକେ ଚଳିବ ହେଲେ ବେଳେ ବେଳେ ତା ସ୍ମେଲ ଆସେ। ଅଜୀବ ଗନ୍ଧ ତ ମୁଁ ଖାଇପାରିବିନି ତାକୁ।
ହୁଁ। ଓହୋ। ହୁଁ। ଆଉ? ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ମୋ ଭଏସ ଶୁଭୁଚି।
କଣ ସବୁ ପସନ୍ଦ ହ୍ୟାଲୋ।
ହ୍ୟାଲୋ ମୋ ଭଏସ ଶୁଭୁଛିିତ? ହଁ ହଁ ନାଇଁ ତମେ ସେପଟୁ କିଛି କହିଲନି ତ ମୁଁ ସେଇଥିପାଇଁ ମୁଁ କହିଲି
ହଁ।
ହଁ ଆଉ ଚିଲିକା ଯାଇଚ? ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି ଚିଲିକା କେବେ ଯାଇଛ?
ନା ନା।
ହ୍ୟାଲୋ ସୁୁଭୁଚି ମୋ ଭଏସ ମୁଁ କହିଲି ଚିଲିକା କେବେ ଯାଇଛ? ଚିଲିିକା।
ନା ନା। ତମେ ଯାଇଚ?
ଟିକେ ନେଟୱାର୍କ ଇସୁ ରହୁଛି ତମର ବୋଧେ ନା?
ହଁ।
ହୁଁ ଯାଇଚି। ହୁଁ ହଁ ମୁଁ ଯାଇଥିଲି ଥରେ ଯାଇଛି।
ଓହୋ।
ହୁଁ।
ହ୍ୟାଲୋ।
ହୁଁ।
ହଁ
ଆଉ ଆଉ ତମକୁ କଣ ଭଲସେ ରୋଷେଇ କରି ଆସେ?
ମତେ ଭଲ ସେ ଯୋଉ ଜିନିଷ କରିପାରିବି ଯୋଉଟା କି ସବୁଠୁ ଭଲ ଲାଗିବ ଖାଇବାରେ ବି ସେଇ ହଉଛି ମ୍ୟାଗି ଇିପି ଏଇଗୁଡାକ ଅଲଗା କିଛି ଭଲ ମଜାର ହୁଏନି।
ଓ ହୋ ହୁଁ। ସେଇ ଜିନିଷ ତ ସମସ୍ତେ ଯାହାକୁ କିଛି ଆସୁ ନ ଆସୁ ମ୍ୟାଗିଟା ବନେଇ ଆସିଥିବ।
ମତେ କିଛି ଆସିଲେ ବି ମୋର ସେଗୁଡାକ ଖାଇବା ଭଲ ଲାଗେନି। ବାସ୍ ଖାଇବାଟା ହୁଏ ବାସ୍ ସେଇଟା କାହା କାହାକୁ ସେ ଟେଷ୍ଟଟା ଭଲ ଲାଗେନି।
ହୁଁ ଓ ହୋ ହୁଁ ହଁ।
ହୁଁ। ଆଉ ତମକୁ ବାହାର ଖାଇବା ଭିତରେ କଣ ଭଲ ଲାଗେ?
ମତେ ମତେ ସବୁ ଭଲ ଲାଗେ ମତେ କ୍ଷୀ ଯୋ କ୍ଷୀର ଜାତୀୟ ଜିନିଷ ଯେତିକି ତାକୁ ଛାଡିଲା ପରେ ମତେ ଆଉ ସବୁ ପସନ୍ଦ ମାନେ ପରିବା ଏତେ ନୁହଁ ବଟ କି ନନ୍ ଭେଜ୍ ଉପରେ ମତେ ସବୁ ଭଲ ଲାଗେ।
ଅହ ଅଣ୍ଡା ଖାଅ?
ହୁଁ। ହଁ ଅଣ୍ଡା ଖାଏ ଆଗୁରୁ ଅଣ୍ଡା ଖାଉଥିଲି ତା ଭିତରେ କେଶର ଫୋପାଡି ଦଉଥିଲି। ଏବେ କିନ୍ତୁ ତାକୁ ବି ଆସ୍ତେ ଆସ୍ତେ ଖାଉଛି ଆଉ।
ମୁଁ ବି ସେଇଆ ଏବେ ଏବେ ମାନେ ମୁଁ କେଶର ମତେ ଭଲ ଲାଗେନି ବାନ୍ତି ଲାଗେ ତ ସେଇ ଅଣ୍ଡାର ଉପର ଧଳାପାଟ ଟା ଖାଏ। ଆଉ କେଶର ମୁଁ ଖାଏନି ପକେଇନାଇତ ମୋ ରୁମମେଟକୁ ଦେଇଦିଏ।
ହୁଁ ହୁଁ ଭଲ। ଆଉ ଫ୍ୟୁଚର ରେ କଣ ହବାକୁ ଇଛା ଅଛି?
ଫ୍ୟୁଚର କଥା କିଏ ଜାଣିଛି ଯାହା ଯେମିତି ଥିବ ସେଇୟା ହବ ଇଚ୍ଛା ରଖିଲେ ବି
ସେଇଟା ତ ସତ କଥା କିନ୍ତୁ କିଛି ତ ଗୋଟେ ହବାକୁ ଇଚ୍ଛା ଥିବ। କି ଟିଚର କି ଲେକ୍ଚର ଡକ୍ଟର କି କଣ?
ଏଇ ଟିଚିଂ ଲାଇନ ରେ ଯିବାର ଅଛି ତେଣିକି ଯାହା ଥିବ ତାହା ହବ।
ଏଇ ଟିଚିଂ ଲାଇନ୍ରେ ଆସିବା ପାଇଁ ଇନ୍ସ ଇନ୍ସପିରେସନ୍ କିଏ ତମର ମାନେ କାହାକୁ ଦେଖିକି ଭାବିଲ କି ନାଇଁ ମତେ ଗୋଟେ ଟିଚର ହବାର ଅଛି ମତେ ପିଲାଙ୍କୁ ପଢେଇବାର ଅଛି କି କଣ
ସ୍କୁଲ ବେଳେ ଯେତେବେଳେ ପଢୁଥିଲି ସେତେବେଳେ ଆମର ଜଣେ ହିଷ୍ଟ୍ରି ଟିଚର ଥିଲେ ତ ତାଙ୍କ ପଢିବା ଷ୍ଟାଇଲ ମତେ ବହୁତ ଭଲ ଲାଗେ ତ ସ୍କୁଲ ଟାଇମ ସେମତି ଚାଲିଲା ମତେ ସେଥିରେ ମତେ ଯିଏ ପଚାରେ କଣ ଭବିଷ୍ୟତରେ କଣ କରିବୁ କଣ ହବୁ ତ ମୁଁ କୁହେ ଟିଚର ହେବି।
ଓହୋ ହୁଁ ହୁଁ ଭଲ ଭଲ।
କଲେଜ ଆସିଲିଭାରୀ ସେତେବେଳେ ହିଷ୍ଟ୍ରି ଲେକଚର ଥିଲେ ଜାଇଁ ହେଇଥିଲା। ତାପରେ ମୁଁ ଜାଣିଲି ଯେ ଲେଖଚର ଟିଚର ଉପରେ ଲେକ୍ଚର ଏମତି ତାପରେ ମତେ ଜିଏ ପଚାରିଲା ମୁଁ ଏମତି ଲେକଚର ହେବି। ତ ଏମିତି ଅଛି ତେଣିକି ଯାହା ଥିବ ହବ।
ହୁଁ ହୁଁ ଭଲ।
ହଁ ମେନ୍ ଜିନିଷ ହଉଛି ପଢେଇବା ଟା। ଟିଚିଙ୍ଗ ଯୋଉ ଟିଚର ହଉ କି ଲେକ୍ଚର ହଉ ସେଟା କିଛି ନାଇଁ।
ହୁଁ ମାନେ ତମକୁ ପିଲାଙ୍କୁ ପଢେଇବାକୁ ପସନ୍ଦ ଆଉ।
ହୁଁ।
ହୁଁ ଭଲ।
ଆଚ୍ଛା ତମେ ଫୁଣି କଣ କରିବ ଭବିଷ୍ୟତରେ।
ମୁଁତ ଏଯାଏଁ କିଛି ଭାବି ପାରୁନି ବାକି ଇଚ୍ଛାତ ଅଛି ଏଇ ଉୁଁ ସିଭିିଲ ସର୍ଭିସ ଲାଇନରେ
ଓହୋ।
ହୁଁ।
ଭଲ ଭଲ ସମସ୍ତଙ୍କ ସେବା କରିବ।
ହିଁ ହିଁ ହଁ ଆଉ ତମ ଦେହପା ଭଲଅଛି ସବୁ।
ଆଉ ମୁଁ ସୁସ୍ଥ ତମର
ଭଲ ଭଗବାନଙ୍କ ଦୟାରୁ ହଁ ହଁ ମୁଁବି ଠିକ ଅଛି।
ହୁଁ।
ଆଉ ସେମିତି କିଛି ହଷ୍ଟେଲରେ ସେମିତି କିଛି ପ୍ରୋବ୍ଲେମନା ହଉନି ଅସୁବିଧା କିଛି ହଉନି।
ନାଁ ନାଁସବୁ ଭଲ ଆଗରୁ ହଉଥିଲା କିନ୍ତୁ ସବୁବି ଠିକ ଠାକ ଅଛି।
ଯାହା ହଉ ଭଲ ରୁମମେଟ ମିଳିଛି ତାହେଲେ ଆଉ
ହଁ ହଁ ନିଶ୍ଚିନ୍ତ।
ହୁଁ-ହୁଁ-ହୁଁ-ହୁଁ
ହଁ। ହଁଁ ହୁଁ ହୁଁ ତମକୁ ଏମିତି ଫ୍ରି ଟାଇମରେ କଣ କରିବାକୁ ଭଲ ଲାଗେ?
ମତେ ମତେ ଫ୍ରି ଟାଇମରେ ଚିତ୍ର କରିବାକୁ ଭଲ ଲାଗେ। କିଛି ଗୋଟେ ପଢିବାକୁ ଭଲ ଲାଗେ ଆଉ
ଶୋଇବାକୁ ଭଲ ଲାଗେ।
ଶୋଇବାକୁ ଶୋଇବାକୁ ବହୁତ ବଢିଆ ଲାଗେ।
ଆଉ ଏବେତ ଯୋଉ ଫୋନ ପାଖରେ ଫୋନ କିନ୍ତୁ ଏଆକି ମୁଁ ଯଦି ଅଧିକ ସମୟ ଫୋନଟିପେ ମୋର ମୁଣ୍ଡ ବିନ୍ଧା ହବ ଆଖି ମାନେ ଟିକେ ବିନ୍ଧା ବିନ୍ଧି ହୁଏ। ପୋଡେ ସେଇଥିପାଇଁ ଏତେ ଟିକିଏ ମାନେ ଦେଖିଦିଏ କିନ୍ତୁ ତା ଅପେକ୍ଷା ବେଶୀ ଶୋଇବାକୁ ଭଲପାଏ ଫ୍ରି ଟାଇମଟା।
ଭଲ ଭଲ ସୁସ୍ଥ ରହିବ ଅଧିକା ଆଉ
ହିଁ ହିଁ ହୁଁ ହୁଁ ସୁସ୍ଥ ରହିବାକୁ ହେଲେ ରାତି ଶୁଆଟା ବେଶୀ ଦରକାରନା
ଆଉ ତମେ କଣ ରାତିରେ ଶୋଉନକି?
ନାଇଁ ରାତିରେ ମୁଁ ଶୋଉଛି ବାକି ଦିନରେବି ଶୋଉଚି।
ହଁତ ଭଲ ଖରାପତ ନୁହେଁ।
ଉୁଁ। ଦିନରେ ଶୋଇଲେ ରାତିରେ ଠିକସେ ନିଦ ହବନି ନିଦ ଭାଙ୍ଗିଯିବ ଲେଟରେ ନିଦହବ। ସେଇଟା ହଉଚି କଥା।
ହଁ ହଁ ମୋରବି ସେମତି ଦିନରେ ଶୋଇଲେ ରାତିରେ ନିଦ ହୁଏନି। ଆଉ ସକାଳେ କେତେବେଳେ ଉଠ?
ସକାଳେ ବେଳେବେଳେ ସାତଟା ବେଳେବେଳେ ଆଠଟା ଏମିତି ଆଉ ଆଉ ତମେ।
ମୁଁ ଚେଷ୍ଟା କରୁଚି ସକାଳୁ ଉଠିବା ପାଇଁ ଏମିତି ଚାଲିଚି ଛଅଟା ସାତଟା।
ହୁଁ। ଭଲ ହଷ୍ଟେଲରେ ରହୁଥିବ ଖାଲି ନିଜ କାମ ଆଉ। କରିବାକୁ ପଡୁଥିବ ହୁଁ। ମୁଁ ତ ଏବେ ଘରେ ଅଛି ଟିକେ। ଏଇ ମାମାଙ୍କ ଦେହ ଟିକେ ଭଲ ନାହିଁ ଟିକେ ସବୁ କାମ ଟିକେ କରିବାକୁ ପଡୁଚି ଆଉ।
ଓହୋ।
ଆଉ ସବୁ ଠିକ୍ ତ?
ହଁ ହଁ।
ହ୍ୟାଲୋ ହଉ ତାହେଲେ ରଖୁଚି।
ହଁ।
ହଉ ହୁଁ।